ହେଲୋ।
ହେଲୋ।
ହଁ କୁହନ୍ ତୁ। ଷେଇ ଚାଲିଛି।
କଣ ରୋଷେଇ?
ଆଜି ଆମର ଏଇ ରୁଟି ଆଉ ଭ ଜା ତମେ କଣ କରୁଛ?
ଆଛା ତମେ ରୋଷେଇ କରୁଛ?
ହଁ ମୁଁ ହାଉସୱାଇଫ।
ଓହୋ।
ଆଛା।
ଆପଣଙ୍କ ଘର କୋଉଠି?
ଘର ମେ କହିବା କଥା ନୁହେଁ ସେଇଟା ମେନସନ କରିବନି। କହିଛନ୍ତି।
ଆଛା।
ହୁଁ-ଉ-ଉ-ଉ ନା ଆଉ ଘର ମେନ୍ ମାନେ ଜାଗା ପ୍ଲେସ୍ ମେନସନ କରିବନି। ଇ ଆଜ୍ଞା।
ହୁଁ ହୁଁ।
ପଢା ପଢି
ହଁ ଭଲ ଚାଲିଛି।
ହୁଁ
ଆପଣଙ୍କର ଛୋଟ ଛୁଆ କେତେ ବର୍ଷର?
ତାପରେ କଣ ପ୍ଲାନ? ତ ତିନି ବର୍ଷ।
ଓ ହଁ ୟା ପରେ ପ୍ଲାନ୍ ପି ଜି।
ହୁଁ କୋଉ କୋର୍ସ ଉପରେ ପି ଜି?
ଆଉ ଘରେ ସବୁ ଭଲ?
ହଁ ସମସ୍ତେ ଭଲ ଅ ଅଛନ୍ତି।
ମୋର-ଅ-ଅ-ଅ ସାସ୍କ୍ରିଟ ରେ ପି ଜି।
ହ ଆଚ୍ଛା ଆଚଛା ସଂସ୍କୃତ ନା।
ଆଜ୍ଞା।
ହ।
ହୁଁ।
ହ ହଁ ହଁ ଆଉ କ ଘରେ ସବୁ
ବାପା ସାନ ଭଉଣୀ ବଡ଼ ବାପା, ବଡ଼ ମା, ଭାଇ, ଦି ଜଣ ଭାଇ ଆପଣଙ୍କ ଘରେ?
ହୁଁ ହୁଁ।
ଆଜ୍ଞା।
ଆଉ ଶାଶୁ ଶ୍ୱଶୁର ଏବେ ଏକପଟ କରିଗଲେ ମୋ ସ୍ଵାମୀ ତମର ଭଲ କଣ କୁହ? ଓ ଶ୍ୱଶୁର ଏଇ ଦେହ ଟିକେ ଖରାପ ଥିଲା ତ କ୍ୟାନସର ହେଇଥିଲା।
ହୁଁ। ସମସ୍ତଙ୍କ ଘରେ ଏବେ ସେମିତିଆ ରୋଗ। ଆମ ଘରେ ବି ସେୟା।
ହୁଁ ହଁ କ୍ୟାନସର ତ ଏ ଘରେ ଆଜିକାଲି ତ ମାନେ ଜର ଯେମିତି ଘରେ ଘରେ ମାନେ ଜର ଜର ଘରେ ଘରେ ହିଁ କନ୍ସ ଏବେ ତ ଆଗରୁ ତମେ ଏ
ଆପଣ କିଛି କାମ କରୁଛନ୍ତି କି ସାଉଣ୍ଡ ହଉଛି।
କ୍ରେଡିଟ୍ ମେଣ୍ଟ ହେଇ ନାଇଁ କିଛି ନାହିଁ ତ।
ହଁ। ହୁଁ ସାଉଣ୍ଡ ହଉଛି ତ ସେଇ ଲାଗି ହଁ ଶୁଭୁଛି ଠିକ।
ଆଁ କିଛି ତୋର। ଏବେ ଠିକ ହେଲା ଦେଖିଲ? ନା ଶୁଭୁଛି।
ହଁ।
ହଁ ଆଚ୍ଛା ଆଚ୍ଛା ହଁ ଏଇ ରୁ ରୁଟି କର ଯୋର ଶୁଭୁଛି କି।
ନାଇଁ ନାଇଁ ସେମିତି ଶୁଭୁଛି କିନ୍ତୁ।
ହଁ ଏଇ ରୁଟି ବେଲୁଚି ତ। ସେଇଥି ହଁ ମୁଁ ସେଇଆ କହୁଥିଲି ମୁଁ କହିଲି କ୍ୟାନସର ଏବେ ତ ପୁରା ଘ ମେଡିସିନ ବି ଏବେ ଆଗରୁ ତ ଏତେ ମେଡିସିନ ନଥିଲା। ଆଉ ଏବେ ତ ଲାଇଟ୍, କେମୋ ହେରିକା ସବୁ ଦଉଛନ୍ତି।
ହଁ।
ଏବେ ତ ସବୁ କହୁଥିଲେ ଏଇ ବହୁତ ବଡ ରୋଗ ଏବେ ତ ତାର ଟ୍ରିଟମେଣ୍ଟ ସବୁ ବାହାରେ ତ ଟ୍ରିଟମେଣ୍ଟ ନଉଛନ୍ତି ଠିକ ଟାଇମରେ ନ ନେଲେ ସେଇଟା ଅସୁବିଧା। ଯଦି ଜା--ଣୁଛ ତ ଆଗ ଟ୍ରିଟ ଟ୍ରିଟମେଣ୍ଟ। ଝିଅ ମାନଙ୍କର ବି ସ୍ତ୍ରୀ ଲୋକଙ୍କର ଏବେ ବ୍ରେଷ୍ଟ କ୍ୟାନସର ଏବେ ବହୁତ ଚାଲିଛି। ଛି। ପ୍ରିକସନ ନବାଟା ବହୁତ ଭଲ ମାମୋଗ୍ରାଫି କରିବା, ହୁଁ ହୁଁ ଚାଳିଶ ପରେ ଚାଳିଶ ଏଜ ହେଇଗଲା ମାନେ ତମେ ମାମୋଗ୍ରା ଫି ଆଉ କଲେ ହିଁ ଜାଣିପାରିବ ସେଇଟା ଜଣା ପୁଡ଼ନି
କାରଣ ମୋର ଭି ହେଇଥିଲା। ମାନେ ତାଙ୍କର ତ ବହୁତ ପରେ ବାହାରିଲା ମାନେ ଫୋର୍ଟି ଫାରେ ବାହାରିଲା। ସେଇ ଯୋଉ ଗେଟା ଟାଇପ ର ଜଣା ଜଣା ପଡ଼ିଲା ଟେଷ୍ଟ କରିବା ପରୁ ଟେଷ୍ଟ କରିବାରୁ ଜଣାପଡ଼ିଲା କି କ୍ୟାାନସର। ତେବେ ତମେ ଗାଧା ଗାଧି କରୁଛ ଇଏ କରୁଛ ମାନେ ସବୁଆଡେ ଫ ଦେଖୁଥିବ କାରଣ ଏଇଟା ତ କମନ ହେଇଗଲାଣି ନା। ମାନେ ତମର ଜେନେ--ଟିକ୍ ହଉ ଉଁ ସେଟା ହଉଛି।
ହୁଁ।
ଖାଲି ତ କୋଉ ହିସାବ ରେ ବି ହଉଛି ତ ସେଥି ପାଇଁ ପ୍ରିକସନ
ହଁ।
ନବାଟା ଭ ଫୋର୍ଟି ଏଜ ହେଲା ମାନେ ତମେ ଅଁ ଅଁ ବେଷ୍ଟ ମେଡିସିନ ଖାଇବ ସବୁ କିଛି
ମୋ ଭଉଣୀର ପରା ବୋନ୍ କ୍ୟାନସର ଆମେ ମୁଁ ତାକୁ ଡୋନେଟ କରିଥିଲି ବି ଏମ ଟେ।
ହୁଁ! ହୁଁ ହୁଁ ହୁଁ ହୁଁ। ଯାହା ଟିକେ କଣ ହେଲେ ମାନେ କହି ଦଉଛନ୍ତି କେଉଠି ସେ ଜାଗା। ମୋ ବାବା ମୋ ଶ୍ୱଶୁରଙ୍କର ସେମିତି ଥିଲା ତାଙ୍କର ଥ୍ରୋଟ୍ କ୍ୟାନସର ଥିଲା। ମାନେ କାଶ ବହୁତ କଣ୍ଟିନ୍ୟୁ ହେଲା ଆମେ ଦେଖଉ ଥାଉ ସବୁ କଉଠି ବି କମୁ ନଥିଲା ହଠାତ ଏଇ ଗୋଟେ ମେଡିକାଲ ଭଲ ମେଡି ମେଡିକାଲ ରେ ଟେଷ୍ଟ ଫେଷ୍ଟ କରିବାରୁ ଜଣା ପଡିଲା କି ଥ୍ରୋଟ କ୍ୟାନସର ହେଇଛି। ସେଟା ସବୁ ହେଲା ଏଜ ବି ହେଇଯାଇଥିଲା ନା ପାଖାପାଖି ସେଭେଣ୍ଟି ଟି ହେଇଯା ମେଣ୍ଟରେ ସବୁ ଭଲ ହେଲା। ତାପରେ ଦେହ ଉଇକ୍ ହେଇଗଲା। ଭ ତା ପାଇଁ ବି ଟ୍ରିଟମେଣ୍ଟ ଚାଲିଲା ଡକ୍ଟର ବି କହିଲା ନାଇଁ ସେ ସର୍ଜରି କରିପାରିବନି କାରଣ ଏ ବୁଝ ହେଇଗଲେ ମାନେ ଭଲ ହଉଥିବା ଡକ୍ଟର ବି ମନା କରିଦେଲା ତାପରେ ରହି ରହି ରହି ହ ତା କେମ ଲାଇଟରେ ବଡି ଗ ବି ତ ଆଉ ଇମ୍ପୃଭ୍ ହେଇପାରେନି ହଁ ଏମତି ହେଲ ଆ ଏଇ ଆର ବର୍ଷ ହି ଆଉ କଣ କରିବ କ୍ୟାନ୍ସର ତ
ଦିଆ ହଉଛି ସବ
ଭଲ ଖରା ଗରମ ପ୍ରବଳ ହୁଁ ହୁଁ ତା ପୂର୍ବରୁ ହିଁ ରୋଷେଇ ସାରିକି ବସି ପଡିବା କଥା ତ ରୋଷେଇ ସରୁନି କିନ୍ତୁ ବହୁତ ଆଁ ଯେତେ
ଗରମ ରେ ରୋଷେଇ କରିବା ଟା ସବୁଠୁ ବଡ କଷ୍ଟ କାମ
ହଁ ହଁ ହୁଁ ହୁଁ ହୁଁ କହି ନାହିଁ ହୁଁ ହୁଁ ହୁଁ
ହଁ ଆଉ କଁ କରିବାକୁ ଭଲ ଲାଗେ। ଆପଣଙ୍କୁ
ଯେତେ ପାଣି ସେତେ ଭଲ ଦେହ ପାଇଁ ହୁଁ ଇ ସବୁ ଆଉ ହୁଁ, ବୁଲାବୁଲି କରୁ ହେମ ଦଟା ଦିନ ଏମତି ବୁଲାବୁଲି ତ ସବୁଆଡେ କରି ହଉନି ଆଉ ସନ୍ଧ୍ୟା ବୁଲାବୁଲି କରିବାକୁ ନେଇକି ଯାଏ ପାର୍କ ଘେରିକା।
ହୁଁ ହୁଁ
ହଉ ରୋଷେଇ ବାଷ ଭେରାଇଟ କି ମୋ ଝିଅ ପାଇଁ ଭଲ ମୁଁ ବନେଇବାକୁ ଚେଷ୍ଟା କରେ। ବାର କେ କେତେ କେମିକାଲ ଏତେ ମାନେ ହାଇଜିନିକ ଜମାବି ପ୍ରିଫର୍ କରେ କିି ମୁଁ ଘରେ ଯେତିକି
ହଁ
ଦେଇ ପାରିବି ତା ପାଇଁକା ତ ଭେରାଇଟି ଖାଇବା ଦେଖିକି ତା ପାଇଁକା ଡ୍ରାଇଫ୍ରୁଟ ର କଣ ବନାଏ ତ
ଆପଣ ତାହେଲେ ପୁରା ସର୍ବଗୁଣ ସମ୍ପର୍ଣ୍ଣା
କିନ୍ତୁ ମନ ହଉଚି ଆଉ ସେଇଟା ତ ମ୍ୟାରେଜ ପରେ ତାପରେ ବାହାଘ ସମସ୍ତେ ଛୁଆ ପାଇଁ ଏମତି ହିଁ ହେଇଯାଆନ୍ତି।
ହୁଁ
ଆଉ ତା' ବାବା ମା ହେଲ ମାନେ ଛୁଆ ପ୍ରତି ତମର ତମର କର୍ତ୍ତବ୍ୟ ବାପା ସିନା ପଇସା ଦେଇଦିଏ, କିନ୍ତୁ ମାଆ ସବୁ କରିବାକୁ ପଡେ।
ହୁଁ
ଖାଇବା କଣ ଭଲ ଖାଇବ ଭଲ ଭଲହବ କଣ ଖାଇଲେ ଭଲ ଇମ୍ପ୍ରୁଭ ହବ। ହୁଁ ହୁଁ ସବୁ କିଛି ଭାବି ଦେଖି
କର
ଆପଣଙ୍କ ଆଡେ ଭଲ ଭଲ ଜାଗା କଣ ଅଛି ବୁଲିବାକୁ?
ଜାଗାତ ମେନସନ ତ ହେଇ କି ପ୍ଲେସ୍ ନା ମେନସନ କରିହବନି ବୋଧେ। ଏକଚୁଆଲି କି ପ୍ଲେସ କହିବନି ନାଁ ଏମତି କହି ହବ କଁ ଜାଣିଶୁଣି ନକହିଲେ ଭଲ ପୁଣି କଥା ହବା ପୁଣି ଆମର କଟିବ। ହୁଁ ଆଉ ରଜରେ କଣ କଁ କଁ କଁ କରିବାକୁ।
ରଜରେ ସବୁବେଳେ ତ ବାହାରେ ପଢା ପଢିରେ ପଳେଇଲା ଦିନ। ଗାଁ ରେ ଏଇଥର ଅଛି ଦେଖିବା ସେଇ ତିନି ଦିନି ଯାକ ଡ୍ରେସ ପିନ୍ଧିକି ବୁଲିବା କଥା ଆଉ କଣ, ଆଉ ଆଗ ପରିକା ଆଉ ନାହିଁ କିଛି ସେମିତି ଏତେ ମାହୋଲ ରଜର
ଆମର ଏଇଠି ତ ସହରରେ ତ ଏତେ ଜାଣିଚ ଗାଁ ମାନଙ୍କର ଯେତେ ହୁଏ।
ହଁ
ସମସ୍ତେ ଏବେ ସୋସିଆଲ ମିଡିଆରେ ମାନେ ରହିଲେ ନା, ସ ସିଏଲି ଲାଇଫ ଟାକୁ ମେଣ୍ଟେନ୍ କଲେ ଆଉ ଏତେ ଏସବୁ ଜିନିଷ କାହାର ଏତେ ଇନ୍ତ୍ରେଷ୍ଟ୍ ହେଲାନି।
ହଁ ଆମେ ପରେ କଥା ହବା ଆଉ।
ହଁ ହଁ ହଁ। ବାଏ।
ହ୍ୟାଲୋ,